ହଁ ଶୁଭମ ଭାଇ ନମସ୍କାର ଭଲ ଅଛନ୍ତି?
ହୁଁ ଭଲ ଅଛି କହ?
ଆଉ ଖାଇବା ପିଇବା ଆପଣଙ୍କର ସରିଲାଣି?
ହୁଁ ଏଇନା ଜଟ୍ ସାଙ୍ଗେ ସାଙ୍ଗେ ଶଇଲା ଆଉ।
ଆଉ କଣ ଖାଇଲେ?
ଭାତ ଡାଲି ଏ ପୋଟଳ ଭଜା। ଆଉ ଖୁଦୁ ପାାଣି ଆଉ ଏମିତି ଖଟା ଆଉ ଏମିତି ଆଉ।
ଆଉ ଆଜି ଯାଇଥିଲେ ଚାକିରିକି
କିଆ।
ଆପଣ
ନା ବର୍ଷା ହଉଛିିବା ସକାଳୁ କଣ ବର କାଚିଲା ଏପଜନ୍ତେ ପକଉଛି ଜିପି ଜିପି ହେଇକି।
ଆଜ୍ଞା ଆଉ ଆପଣ ଚିକୁ ଭାନୁ ସାଙ୍କ କଥା ହେଇଥିଲେ?
ହୁଁ ହୁଁ ହୁଁ।
କଣ କହୁଛ?
ସେ କହୁଛନ୍ତି ମୁଁ ସକାଳୁ ସେମିତି ମଲାଙ୍ଗ ଭଳିଆ ପଡିଚି।
ଏ ହଁ ହଁ ଆଉ ତାପରେ ବ୍ୟା ଭାଇ କଣ ହେଇଥିଲା କାଲି ଗୋଟେ କଣ କହୁଥିଲ ଝଗଡା ଫଗଡା ହେଇଚି।
ହଁ ବା ସେ ଯୋଉ ଗେଡ ଗେଡ୍ ମ
ହଁ ତ ଭା ମୁଁ ବ୍ୟାଟ ଆଗୁରୁ ରଖୁଥିଲି। ମୁଁ ଆଗୁ ମୁଁ ଆଗ ଗୋଟ ବ୍ୟାଟ ରଖିଥିଲି ସିଏ ତାଙ୍କର କଣ ହେଲା ସେ ତାଙ୍କର ମାଗିକି ନେଲେ ହେଲା। ମୁଁ ଯେଏନ୍ତି କହିଲି ଆରେ ବ୍ୟାଟ ଟା କାଲି ମତେ ବି କିଛି କହିନାହାନ୍ତି ଗେଡକୁ କଣ ମୁଁ ଫୋନ କରିଥିଲି ଗେଡ କହୁଚି ମୁଁ ଝାଡା ଯାଉଛି ପଳେଇବି ମତେ କହିକି ବି ଯାଇନି ସେତାର ପଳେଇଲା। ଗୋଟେଥର ଝଡା ଦେଖିଛି ହେଲା। ତାପରେ ମୁଁ ଜାଣିନି ମତେ ବ୍ୟାଟ କଥା କିଛି କହିନାହାନ୍ତି ତାପରେ ଜୀବନ ତା ବାଟରେ ପଳେଇଲା। ଚିଖୁ ବି ଆସିନଥିଲା ଲାଷ୍ଟକୁ ବାକି କିଏ ରହିଲେ ତୋର ଆଉ ମୋର।
ଆମେ ତ ପଳେଇଲେ ସେ ଖାଲି ଦୀପକିଏ କହିଲେଚିକିଟ ନବାକୁ ବୋଲି।
ହଁ ସେଇ ତ ଆମକୁ ଆମକୁ କଣ କ
ୱିକେଟ ନେଇଯାଅ ବାଧ୍ୟ କହିଲେ ମତେ କହିଲେ ମୁଁ କହିଲି ମୁଁ ଜାଣିଲି କାରଣ ମୁଁ ରଖୁନି। ତମକୁ କହିଲୁ ତମ ବାଧ୍ୟ କଲ।
ହଁ ଆରେ ୱିକେଟ କଥା କଣ ୱିକେଟ ଟା ମୋର ପାଞ୍ଚ ଛଅ ଦିନ ହେଲାନି ୱିକେଟ ମୋ ପାଖ ଅଛି। ରହୁଚି ତ ୱିକେଟ କଥା ହେଲେ ହଁ ମୁଁ ଜାଣିଲି ହଁ କେହି ନାହାନ୍ତି ୱିକେଟ ଟା ମୁଁ ରଖିଦେବି। ଆ ସେଇ ଯୋଉ ବଣ୍ଟି ନା କଣ ତା ନା କହୁଥିଲା ଆଉ ଭୁଲି ତା ନା ଟା ବବୁଲୁ ହଁ ସେ ଯୋଉ ବୁଲୁ ସିଏ ମାଗି ନେଲାନି ତୋ ଠାରୁ ଏରେ ଅମୁଲୋ ବ୍ୟାଟ ଦେଲୁ ଏମତି କହିକି ଶିଲାନି ହଁ ମୁଁ କହିଲି ବୋଧେ ଗେଡ ବୋଲି ଙ୍କ କହିକି ଯାଇଥିବ। ମୁଁ ସେଇଥିରୁ ମୁଁ ଆଉ କିଛି କହି ମୁଁ କହିଲି ହଁ ହଉ ଖେଳୁଥାନ୍ତୁ କାଇଯିନା ଆମେ ମାନେ ଷ୍ଟମ ଉରା ନେଇକି ପଳେଇ ଆଇଲେ ହେଲା। ଠିକି ଭାଇ ରାତି ହଁ ବା ମାନେ ଠିକ ରାତି ଆଟ ଟା ହେଇଚି ହିଚ କୁକୁଡା ଙ୍କ କରିଚି ମାନେ ମାନେ ମଝାମଝି ରହି ଆ ସାଗର ବ୍ୟାଟ୍ କାଇ କିରେ ଆରେ ମତେ ଙ୍କ ପଚାରୁଚୁ ବ୍ୟାଟ କାଇ ମୁଁ ତାକୁ କହିଲି। ନା ବ୍ୟାଟ ବା ତମେ ବା ଖେଳୁଥିଲ ଆଜି ମୁଁ ତ ଯାଇନି ଆରେ ନିଜେ ଆସୁନି ବୋଲି ମାନେ କଥା ଏଇଭଳିଆ କୁ ଯିବା ମୁଁ ବା ତ ଆଜି ଆସି ଯାଇନଥିଲି।
ହଁ। ନାଇଁ ମୋ ଇଚ୍ଛା ମୁଁ ଯାଇନି ଆଉ କ?
କଣ? ସେଇ କଥା କହୁଛି ମୁଁ ଯାଇନି। କିଛି କରିନୀ ଇଏ କରିନି ସିଏ କରିନି ଆରେ କି ଫଲତୁ କଥା କହୁଛି ମତେ ମୁଁ କହିଲି ତୁ ନ ଆସିଲେ ତୁ କହିଁ କହିରୁଛୁ ମୁଣ୍ଡ କରୁଛୁ ନା ଗେଡ ଭାଇ ଲାଇନରେ ଅଛି। ଦପ୍ତି ଭାଇ ଲାଇନ ଅଛି ତାଙ୍କ ସହିତ କଥା ହଉ ମତେ କହୁଛି ତାଙ୍କ ସହିତ କଥା ହ। ମୁକ୍ତାରେ ଭାଇ ମୁଁ ତାଙ୍କ ସହିତ କଣ କଥା ହେବି?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
ହେଲା ତାହେଲେ ଦଟା ମୁଁତେ କହୁଛି ଆରେ ଜଗା କୁ କହିଥିଲି ଷ୍ଟ ଯୋଉ ଷ୍ଟାମ୍ପ ବ୍ୟାଟ ନେବାକୁ ମୁ କହିଲି ଭାଇ ସେଇ ମତେ କାଲି ଟମ୍ପା କଥା କହିଛ ବ୍ୟାଟ କଥା ଉଠି ନେଇ ବି କିଛି।
ବ୍ୟାଟ ତ ସେ ବ୍ୟାଟିଂ କରୁଥିଲେ କହିଲେ କେତେବେଳେ ଆଉ ଶୁଣ ଏଇଥିପାଇଁ କହିଲେନି ଆଉ ଗୋଟେ ରିଜିନ କଣ କହିଲ?
ହଁ।
ଯେହେତୁ ସେମାନେ ବବୁଲୁ ମାନେ ଚାରଟାଙ୍କୁ ଛାଟୁଛନ୍ତି ନା ଏବେ। ସେମାନେ ଆସନ୍ତୁ ଖେଳନ୍ତୁ ବାରମ୍ବାର ଡକାଡକି କରୁଛନ୍ତି ସେମାନେ। ତାଙ୍କୁଠୁ ବ୍ୟାଡ଼୍ ଫେଟ ଆଣିଲେ କାଳେ କଣ ଭାବିବେ ଖରାପ ଭାବିବେ ଆସିବେନି ସେଇଥିପାଇଁ କିଛି କହିଲେନି ତାକୁ।
ତାପରେ ତା ତାପରେ କହନ୍ତି ଅମୁଲୁ କହିଲି ବାଡ ନେଇ ଯାହା ତତେ କହିଥିଲେ ବ୍ୟାଟ ନେଇ ଯିବାକୁ ଆମେ ତ ଷ୍ଟପ ପାଇଁ କହିଥିଲେ। ବ୍ୟାଟ କଥା ତ ଏଠି । ଠିକ୍ ନାଇଁ ସେ ଭାଇ ସେଇ ବା ମାନେ ନିଜକୁ ମାନେ ଭଲେଇ ଦେଖେଇହବା ପାଇଁ
ନିଶି ଚାହିଁଛନ୍ତି କି ସେ ତାଙ୍କ ନିଜ ପୋଜିସନ କୁ ସିକର କରି ଦଉଛନ୍ତି କି ହଁ ମୋର କିଛି ମୋ ଆଡୁ ଭୁଲ ନାହିଁ ତାପରେ ଅନ୍ୟ ଜିଏ ପଶୁ ତାଙ୍କୁ କିଛି ଫରକ ପଡେନି।
ସେଇ କଥା ନାଇଁ ଯଦି ବି ତୁ ଗୋଟେ ନିଜେ ଗୋଟେ ଗୋଟେ ଜିନିସ ଦେଖେ ଧର ବ୍ୟାଟ ଧର କିଏ ନେଇଛି ଆଇ ଆମରି ବଡ ପିଲା ରହିଛି ତ ଏମିତି ମାନେ ଏମତି ହୋଇସଇ ଛୁଆ ଙ୍କ ଭଳିଆ ନୁହନ୍ତି। ଏମତି ମାନେ ଚୋରଇ ଚାରେଇ ର ନେଇଯିବେ ସେମାନେ ତ ଯାହାହଲେ ଖେଳିବାକୁ ଆଣିକି ଆସିବେ। ତାହେଲେ ହଁ ତାହେଲେ ଯିଏ ଆଣିଛି ତମେ ତମ ଭିତରେ କଥାବାର୍ତା ହେଇକି ତାକୁ ରଖିଦବ। ଯଦି ମତେଦବାରଥିବ ମତେ କହିି ମୁଁ ରଖିଦେବି ଯଦି ତମକୁ ନବାରଥିବ ତମେ ରଖିଦବ। ମାନେ କଥା ଟାକୁ ଏତେ ବଡ ଯାଏ କାହିଁକି ନେଲା କାହିଁକି ନେଲା ଏଇଠି ଇଏକି କଥା ମୁ କାହିଁକି ମତେ ତମେ କହିଥିଲ ବ୍ୟାଟ ରଖ୍ ବୋଲି ମତେ ତ କୁହା ହେଇନି ମୁ ମୁଁ ନିଜ ଆଡୁ ଯାଇକି ଡକେଇ ଦେଇକି ପୁଣି
ଆଚ୍ଛା ଆଉ ଆଜି କଲେଜ ଯାଇଥିଲ?
କହିଲ କହୁଛ ବର୍ଷା ହେଲା ଘରୁ ବା ଯିବଛୋଇଛି।
ଆଉ ତମେ ସେମିତି କହୁଛ ମୁଁ ସକାଳ ଛଅଟା ବେଳେ ଉଠିଲି। ଛଅଟାରେ ଉଠିକି ଛଅଟା ଦଶ ପନ୍ଦର ବେଳକୁ ଝାଡ଼ା ଗଲା ବବେଳକୁ ବର୍ଷା କାଚିଲା। ତାପରେ ଛଅଟା ପଇଁଚାଳିଶ ବେଳକୁ ବାହାରିଲି ବର୍ଷା ଟିକେ ଟିକେ କମି ଆସିଥିଲା ବାପା ମତେ ନେଇକି କିନ୍ତୁ ଆ
ଖାନା ମାରି ପାଇଲୁନୁ।
ନା ଆ ପ୍ଲସ ଟୁ ରେ ନା ଆଟ୍ନାସ୍ ରେଟ୍ ରେ ରହୁଛି ମୋର । ଟିକେ କମ୍ ମାନେ ଛୁଟି କରିଦେଇଛି ଅଧିକ ନା ଏବେ ଟିକେ ଯିବାକୁ ପଡ଼ିବ। ଏବେ ଫ ଏବେ ଫରେ ଯିବି ଏଇ ସପ୍ତାହ ଶୁନ ଶୁଣନ ଏବେ ଯିବି ଫେରେ ଶୁକ୍ର ଶୁକ୍ର, ଗୁରୁ, ଶନି ବନ୍ଦ କରିବାକୁ ପଡିବ। ସ ଗୁ ଶୁକ୍ର ଶନି ବନ୍ଦ କରିବି। କାରଣ ସୋମବାରଠୁ ଆମର ପିଟି ୱନ୍ ପରୀକ୍ଷା ଛଅ ରୁ ତେର ଅଛି ସପ୍ତାହ ଘଣ୍ଣ୍ଡେ। ତ ସେଥିପାଇଁ ତା ପାଇଁ ପଢାପଢି କରିବି ତା ପାଇଁ ପିରିଅଡି ଟେ ମାନେ ପ୍ର ପ୍ରଥମ ପରୀକ୍ଷା ଯୋଉ କରନ୍ତି ପ୍ରାଟିସ୍ ଟେଷ୍ଟ ପରୀକ୍ଷା
ହୁ ହୁଁ।
ଆମର ଆଶ୍ଚର୍ଯ୍ୟ ପରୀକ୍ଷା ଯଉ ତମର।
ଆଛା ଆଛା ଆଚ୍ଛା ଆଚ୍ଛା।
ଜନିକ ପରୀକ୍ଷା କହିବେ ଚାଳିଶ ମାର୍କର ତ ସେଇଟା ପାଇଁ ତା ପାଇଁ ଦି ଦିନ ପା ଛୁଟି ନେବି ତ ପଢାପଢି ଟିକେ ସିରିଅସକୁ ପଡୁଛି ଆଉ
ହୁଁ ହୁଁ
ଆଉ ଶୁନୁନ ଆଜି ଶୁନୁନ, ଶୁଣୁନ କଲାଦ ଆଉ ମାଡ଼ାମ କହୁଛନ୍ତି। ତୁ କେମିତି ଆସିଲୁ କିରେ ଆଜି, ଆଜି ବହୁତ କମ ପିଲା ଆସିଥିଲେ ନା, ବର୍ଷାହଉଥିଲା ପନ୍ଦର ଜଣ ପିଲା ଆସିଥିଲେ, କହୁଛନ୍ତି ଆଉ ଆ କେମିତି ଆସିଲୁ ଆଜି, ନା ତୁ ତ ଖରା ବେଳେ ଖରା ଆସିଥିବ ଆସୁନୁ ଆଉ ବର୍ଷା ବେଳକୁ ଦୌଡି ଦୌଡି ଆଉଛୁ। ତାପରେ ପିଲା କହୁଛନ୍ତି ଆ ଆଜି ଆ ସୂର୍ଯ୍ୟ ଉଦୟ ହେଇନି, ସେଇଥିପାଇଁ ପଳେଇ ଆଇଛି ଆଉ
ଓହୋ, ସେ ଗୋଟେ ସେମତି ଆଉ ଗୋଟେ କୋଇନି ସିଡେଣ୍ଟ ଆଉ ଛାଡ। ଆଉ ଦେଖୁନ ଗୋଟେ ନୂଆ ପିଲା ଚିକୁଟା ଗୋଟେ ସବୁଥିରେ ବେଶି ମୁଣ୍ଡ ପୁରଉନି।
ହ ସିଏ ସବୁଠିରେ ସବୁଥିରେ ମାନେ ଦେଖ ଦେଖେଇବାକୁ ଚେଷ୍ଟା କରୁଛନ୍ତି କି -ଦେଖ ମୁଁ ଏତେ ଭଲ ମୁଁ ଏମିତି କରିପାରିବି ମୁଁ ଏମତି କରିପାରିବି। ସେଇଟା ଭଲ କଥା ନୁହେଁ। ତାଙ୍କର କଣ ଦରକାର ଭାଇ ସିଏ ତାଙ୍କର ଗେଡ ଭାଇ ଅଛି, ସିଏ ଫୋନ ନମ୍ବର ନେଇ କଥାହବ ତମର କଣ ରିଚାର୍ଜ ଅଧିକ ହେଇଯାଉଛି? ଜିିନା କଣ?
ମାନେ ଗେଡ ଶୁଣୁ ଗେଢ ତା ବାଟରେ, ସେ ତାର ଗଲା ମାନେ ସୁଟିଙ୍ଗ ଫୁଟିଙ୍ଗ କଣ କରିବାକୁ, ତୁ ତାକୁ ଫୋନ କରି ହଇରାଣ କରଛୁ ଗେଡଭାଇ ନାଇଁ ନାଇଁ ବ୍ୟାଟଟା କାହାକୁ ଦେଇଛ, ତାଠାରୁ ଆଣ, ଆମେ ରଖିବା ଇଏକରିବା। ଆବେ ରାତି ଅଧ ହେଲାଣି, ବ୍ୟାଟ ଯାହାକୁ ଦିଆ ହେଇଛି ସେ କାଲି ଆଣିବ ନା। ସେଇ କଥା ଆରେ ଭାଇ ମୁଁ ଆଗରୁ ବି ଯାହା କହୁଛି ଯିବାଇ ମୁଁ ଯେତିକି ଥର ପଇସା ଦେଲିଣି, ଆଜି ସେ କିଏ ଜଣ କିଏ ଖେଳନୁ ଖେଳୁ ମୁଁ ଖେଳିବିନି, ମୋର କାମ ଅଛି ତୋର ବି କାମ ଅଛି ଯାହା ଖେଳିଆନି କାମ ସାରିଦେବା ହେଲା, ତାପରେ ଆମର ମୁଁ ମାନେ ଭାବିଥିଲି କଣ ମୋର ଯେତିକି ପଇସା ଖାଲି ଏମିତି ତିନି ଚାରିଟା ବ୍ୟାଟ ଯୋଉ ଖର୍ଚ୍ଚ କଲାଣି ସେତିକି ପଇସା ରଖି ଦେଲେ ଗୋଟେ ବଢିଆ ମଜବୁତିଆ ବ୍ୟାଟ ହେଇଥାନ୍ତା।
ଆଉ ତାପରେ ବାଳକାଟିରେ ଚିହ୍ନା ଅଛି, ଯାଇଥାନ୍ତି ମିଶିକି ଗାଡିରେ ଆଣିକି ଆସି-
ତା ମାନେ ପିଲାଙ୍କ ପଇସାରେ କନ୍ୟା ମାନେ କିଣିଲା ବେଳକୁ ସମତେ ଗୋଟେ ନିଜର ଗୋଟେ ହକ ଜମଉଛନ୍ତି ଏ ମୋ ବ୍ୟାଟ ମୋ ବ୍ୟାଟେ
ନା ଦି ଜଣ କିଣିବା ସେଇଥିରେ ଯା ଆମେ କିଣିଲେ ବି ଆମର ଆଗ ସେଠ ଆମର ଜାଗା ଠିକ, ଆ କାଲି ସିନା ଗୋଟେ ଦିନ ମିଳିଗଲା ଟିକେ କମ ପିଲା ଆସିଥିଲେ, ସବୁଦିନ ମାନେ ଅଛି କି ସବୁଦିନ ସେତିକି ପିଲା ଆସିବେ, ସବୁଦିନ ଆମ ଖେଳ ହବ। ସେଇଥିପାଇଁ ଆମ ଆମ ଖେଳ ଯେତେବେଳେ ପରମାନେଣ୍ଟ ହବ କି ହଁ ଆମେ ଆମେ ଆମ ପଡ଼ିଆରେ ଆମର କିଛି ଅସ୍ତିତ୍ବ ଅଛି, ହଁ ଆମେ ଖେଳିପାରିବୁ ଆମ ପିଲା କଥା ଶୁଣିବେ, ଆମ ବ୍ୟାଟରେ ଆଣିଲେ ଆମେ ଆମେ ଖେଳିପାରିବୁ ଜାଣିନୁ ଆମେ ଆ ଆମେ ଆଣିବୁ ଦୀପକ ଦୀପ ଦେଖିବୁ ଆଗ ବ୍ୟାଟ୍ ଧରକି ଷ୍ଟାଟ କରିବେ ଆ ଆଜ୍ଞା ନ ଆଉ ଦେଖ ଦ୍ୱିତି ଭାଇ ବ୍ୟାଟ ଦେଇଛି ଦେଖ, ଏମିତି କହିବେ ଆମକୁ ଭଲ ଲାଗିବ, ଆମେ ପଇସା ଦବୁ ହଜାର ଟଙ୍କା। ତମେ କହିବ ହେଇ ଦେଖେ ଦିପ୍ତି ଭାଇ ବ୍ୟାଟ ଦେଇଛନ୍ତି।
ସେଇ କଥା ବା ସେଦିନ ତୁ ନିଜେ ଦେଖୁନୁ ସେ ଯଉ ରାହୁଲରେ ଯୋଉ ସାଙ୍ଗ ତା ନା କଣ ସତ୍ୟ ଭାଇ ସେ କୋଡିଏ ଟଙ୍କା ଦେଇକି ମାନେ କହିବଜେ ବଲ ମୁଁ ଆଣିଥିଲି ନାଇ ନାଇଁ ସେ ନଁ ଆରେଶ ତିରିଶ ସେଇ କଥା ତିରିଶ ଟଙ୍କା ଦେଲା ସେଥିରେ ଧର କୋଡି ଏ ଟଙ୍କା ଦେଖି ତିରିଶ ଟଙ୍କା ହଁ ମୁଁ ଜାଣିଛି ଶୁଣିନୁ ଶୁଣ ଶୁଣ ସେ ଯୋଉ ତିରିଶ ଟଙ୍କା କହିଲା ମୁଁ ସେଥିପାଇଁ କିଛି କହୁନି। ସେ ଫାଷ୍ଟ କହିବା କଥା କି ନାଇ ଆମେ ଚାନ୍ଦା କରିକି ପଇସା ଆଣିବୁ। ଶୁଣ ଭାଇ ସେଟା ଫାଷ୍ଟ କହିଛି। ମୁଁ ବଲ୍ ଆଣିଛି, ମୁଁ ବଲ୍ ଆଣିଛି ତ ସେମାନେ ଭାବିଲେ ସ ସେ ତ ବଲ ଆଣିଚି, ଜଗା କାଇଁ ଏମିତି ହଉଛି। ଆରେ ଭାଇ ବଲ୍ ଟା ଯଉ ଆମ ଯଉ ଖେଳୁ ସେ ଯଉଡ୍ରପ୍ ପଛ ପଡିଲା ବଲ କାଇ ହଜେଇଲୁଲ କ ହଜେଇଲୁ ପଛକୁ କାଇହିଁ ଗଲା ଏ କାହିଁ ହେଲା, ମୁଁ କହିଲି ତମେ କିଏ ମତେ କାହିଁ କହିବାକୁ କୁ ବଲ ତୁ ଆଣିଥିଲୁ? ଗୁହମ୍ ମୁଁ ଆଣିଥିଲି। ଆ ସବୁ ଅବା ସତ୍ୟା ଆଣିଥିଲା ମିଛ କଥା କଉଚି ଇଏ କଉଚି ସିଏ କଉଚି ମୁଁ କଇଲି ଚାଲ ପଚାରିବା ସତ୍ୟ କୁ। ନାଁ ଭାଇ ନାଁ ନାଁ ଆମେ କଲେକ୍ସନ କରି ଆଣିଥିଲୁ ମୁଁ ତିରିଶ ଟଙ୍କା ଦେଇଥିଲି ସେମାନେ ଆଉ ତିରିଶ ତାଙ୍କ ଦେଇଥିଲେ କଣ ତୁ? ସେ ଆରେ ମୁଁ ଜାଣିଛି ସେ ବି ମିଛ କଥା ଟେ କହିବୁ ନା ଟିକେ ଭଲେ ହବାକୁ। ସେଠୁ ଟିକ ମାନେ ଜୀବନରେ ଖଣ୍ଡେ ବଲ ପଛେ ଆଣି ନଥିବେ ମୁଁ କଉଚି ସେମାନେ ଦି ଜଣ ଜୀବନରେ ଖଣ୍ଡେ ଭଲ ପଛେ଼ ଆଣି ନଥିବେ କିନ୍ତୁ ତାଙ୍କ କଥା ବହୁତ।
ମୁଁ ଦେଖିଲାଣି ସେ ଯେତିକି ପିଲା ଆଇଲେଣି ବବୁଲୁ ସବୁ ତାଙ୍କ ପୁରା ଲେଖିକି ଦ। ସେମାନେ କେବେ ତାଙ୍କ ଆଡେ ଗୋଟେ ବଲ୍ ନେଇ ଆସିବାରେ ମୁଁ ଆଜି ଦେଖିନି ସବୁ ତ ଆମରି ବଲ ରେ ଖେଳିବେ ଆମେ ବି ବୋକା ଆମେ ତାଙ୍କୁ ସୁ ସୁଧଉଛେ ଖଳୁଛନ୍ତି ନା
ଆଉ ଘ ଆମେ ତାପରେ ବି ଆମେ ଯେତେ ଯେତେବେଳେ ଖେଳିବା ଆମେ ଚାଙ୍କୁ ସଦାବେଳେ ପାଇଁ ଆଗରେ ଛାଡୁଚେ ନାଇଁ ଭାଇ ତମେ ବ୍ୟାଟିଂ ଜ ନାଇଁ ଭାଇ ତମେ ବୋଲିଙ୍ଗ ଯାଅ ତାଙ୍କୁ ଯଉ ଏତେ ଯୋଉ ସମ୍ମାନ ଟା ଦିଆ ହଉନି
ଯେଉଁ ଅଧିକ ତାଙ୍କୁ ଏତେ ଅ ଆପଣାର କରାହେଉଛି ସେଇ ଏଇଟା ଆକ୍ଚୁଆଲି ଆମର ଭୁଲ
ସେଇ ଯଅ ତାଙ୍କୁ ଯୋଉ ଏତେ ଯୋଉ ସମ୍ମାନ ଟା ଦିଆ ହଉଛି ସେଇସ
ସମ୍ମାନ ତାଙ୍କ ସମ୍ମାନଟା ତାଙ୍କ ପାଇଁ ନୁହେଁ
ନାଇଁ ଏମାନଙ୍କ ଏକ୍ଟୁଆଲି ଦେଖେ ସମ୍ମାନ କଉମାନେ ଦିଆହୁଏ ଯୋଉମାନେ ସମ୍ମାନ ଦିଅନ୍ତି। ହେଲା ତ ଆଙ୍କ ଦେଇ କିଛି ଲାଭ ନାହିଁ ଟୋଟାଲ ବିହେଭ କରିବ ଯେମୀତି ତମେ ଆଙ୍କଠୁ ବଡ ସେଇଭଳିଆ ନହେଲେ ତ କିଛି ପାଇବନି ହେ ତମେ ଯେତେ ତ ଦବିକି ରହିବ ସେତେ ଚାପି ଦେବେ ଇଏ ଦିତି ଦୀପକ ଏମାନଙ୍କୁ ସମସ୍ତେ ଯାଚିକି ଦଉଛନ୍ତି ଗେଡ ଖାଲି ଭାଇ ଭାଇ ବୋଲି ପାଣି ପାଉନି ଭାଇ ବାଟିଂ ନିଅ ଭାଇ ବାଟିଂ ନିଅ ଭାଇ ଭୁଲ ହେଇଗଲା ତ
ସବୁ ନା ତାଙ୍କ ପାଇଁ ଆମେ ସବୁ କରୁଛେ ନା ମୁଁ କହିବା କଥା ମୂଳରୁ ତମେ ଯଦି ଉ ଯେତେବେଳେ ସେ ଷ୍ଟାର୍ଟିଂ ଟିଂରେ ଆସୁନଥିଲ କି
ହୁଁ
ସେତେବେଳ ଠୁ ଯଦି ତମେ ତା ବ୍ୟାଟ୍ ୱିକେଟ୍ କିଛି ଧଦିଅନ୍ତ ସେତେବେଳେ ବଢିଆ ଲାଗନ୍ତା
ଓ ହଉ ମୁଁ ରହୁଛି ମୁଁ ପଛରେ କଥା ହେବି ଆଉ
ହଁ ହଉ ଠିକ୍ ଅଛି ତମ କାର୍ଯ୍ୟ ବ୍ୟସ୍ତ ଥିବ ହଉ